ଆଉ
ହାଲୋ।
ହଁ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ନମସ୍କାର ମୋ ଆବାଜ ଅସୁଛି?
ହଁ ହଁ।
ଆଜ୍ଞା ଆଜ୍ଞା ଆପଣଙ୍କର ଏବେ କଣ ଦେହ ପା ଆପଣଙ୍କ କେମିତି କଣ ଅଛି ଆପଣଙ୍କର?
ହଁ ଭଲ ଅଛି ଯେ କାଲି ଆମେ ଯାଇଥିଲୁ ଟିକେ ପୁରୀ।
ଓହୋ କାଲି ପୁରୀ ଯାଇଥିଲେ,? ପୁରୀ କଣ ସବୁ ଦେଖିଲେ ପୁରା?
ଉଁ ପୁରୀ ତ ଏବେ ତ ପ୍ରବଳ ଭିଡ଼ ହୋଉଛି। ଆଉ ହୁଁ। ଲୋକ ଭିଡ଼ ଆମର ସେ ଆମର ସାଙ୍ଗମାନଙ୍କ ସାଙ୍ଗରେ ମିଶିକିରି ଆମେ ଯାଇଥିଲୁ ପୁରୀ।
ଓ।
ଆ ହୁଁ ହୁଁ ଭିଡ଼ ପ୍ରବଳ ବି ହେଉଛି କିନ୍ତୁ- ଉଁ ବ୍ୟବସ୍ଥା ଭଲ ଗର୍ମେଣ୍ଟ କରିଚନ୍ତି। ଦୁଷ ଦୁଇ ସାଇଡ଼ରେ ଆଜ୍ଞା ଆ- ପାଖାପାଖି ସେଇ ନଅଟା ଦଶଟା ଭିତରେ ପହଞ୍ଚିଲୁ ସକାଳୁ ଯାଇଥିଲୁ।
ଯୋଗ ସକାଳୁ ଯା
ଏ ହଁ ଏଠୁ ମୋ ବସରେ ଆମେ ଗଲୁ ସାଙ୍ଗ ହେଇକରି ମୋ ବସ୍‌ ଏଠୁ ଗଲୁ ଆଉ ସେଠୁ ମାସ- ମାଷ୍ଟର କ୍ୟାଣ୍ଟିନରୁ ଆଉ ଗୋଟେ ମୋ ବସ୍ ଧରିକିରି ବସଷ୍ଟାଣ୍ଡରେ ଓଲେଇଲୁ ବସାଣ୍ଡରୁ ସେଠୁ ଓଲା ଓବର- କରିକିରି ପଳେଇ ଗଲୁ ହୋଇ ଯେଉଁ ସେୟାର ଅଟୋ ଆସୁଚି ଯୋଉ ସେୟାର ଅଟ- ସେଆର ଅଟୋରେ ଆସିଲୁ ବଡ଼ ଦାଣ୍ଡରେ ପହଞ୍ଚିଲୁ ଆଉ।
ଆଉ ମୁଁ ନାଇଁ ମେନ୍ କ ନଅଟା ସ ସଖାଳ ନଅଟା ଦଶଟା କଣ ଭିଡ ଟିକେ ବେଶି ରୁହେ। ମୁଁ ଯାହା ଶୁଣିିଚି ସେ ଖରା ବେଳ ଟାଇମ୍ ରେ ଟିକେ ବୋଧେ
ହଁ ଭିଡ଼ ଟିକେ କମ୍ ଥାଏ ଯେ ହେଲେ ପୁଣି ରିଟର୍ଣ୍ଣ କରିବାର ଅଛି।
ଓହୋ ହୋ ହୋ ହୋ ହ ବେଶୀ ଆଉ ସେ ଯାହା ହଉ ଏ ଆପଣ ମାନେ ପବ୍ଲିକ ବସ୍ ଟାକୁ ବି ଧରିଲେ କାହିଁକିନା ସେଇଟା ବି ଭଲ କାହିଁ ସରକାରଙ୍କ ତରଫ ରୁ
ଆମର ଏଇ ଫ୍ଲାଟ୍ ପାଖରୁ ମୋ ବସ୍ ଯାଉଛି।
ଓ ହୋ ହୋ ହୋ ହୋ।
ମୋ ବସ୍‌ ଟା ସେ ଡୁଙ୍ଗଡୁମା ଯାଉଛି ତ। ତେଣୁ ସେ ମାଷ୍ଟର କ୍ୟାଣ୍ଟିନ୍ ଦେଇକି ଯାଉଛି।
ଓହୋ ତ ମ ମାଷ୍ଟର କ୍ୟାଣ୍ଟିନ୍‌ ଓହ୍ଲେଇକିନା ସେଠୁ ତାର ବସ ଧରି ଯାଇ ଥିବେ ଆଉ।
ମୋ ବସ୍‌ ଧରିକିରି ଗଲୁ।
ଆଉ ତା କଣ ମନ୍ଦିର କଣ ସବୁ ଦେଖିଲେ ସବୁ।
ହଁ ମନ୍ଦିରରେ ତ ତ ଭିଡ ପ୍ରବଳ ତଥାପି ମଧ୍ୟ ଟିକେ କମ ଅଛି ଗରମ ସକାଶେ। ତା ସହିତ ଏବେ ତ ଅଂ ଅ ମାନେ କଣ ହଉଛି ନା ଶନି ରବିବାର ଦିନ ବେଶୀ ଭିଡ଼ ହୁଏ। ଆଜି ତ ତେଣୁ ଭିଡ କମ୍ ଥିଲା ହେଲେ ଗରମ ସବ ସିଟି ଟିକେ କମ୍ ଅଛି ଉଁ
ହଁ ଗରମ କଣ ଏବେ ବି ଯୋଉ ଗୁଳିୁ ଗୁଳି ହଉଛି ବି ମାନେ ମାନେ କହିଲେ ନ ସରେ ମାନେ କହିବା ଗଲେ ଏସି ଆଉ କୁଲର ଯେମିତି ନିଜର ବନ୍ଧୁ ଭଳିଆ ଲାଗି ପରା।
ହଁ ହଁ। ତେଣୁ ସିଏ କଣ କରୁଛି ନା ବ ମାନେ ପୁରି ରୁ ପୁରୀରେ ମନ୍ଦିର ପ୍ରଶାସନ ବି ସେଇ ସୁବିଧା ବି କରିଚନ୍ତି ତ ମଝିରେ କିି ପାଣି ଯୋଉ ମାନେ ବେଣା ଚେରର ମନ୍ଦ୍ରା ଭଳିଆ ପକାଇଚନ୍ତି ଦୁଇ ସିଆଡ଼େ ପାଣି ପକାଉଚନ୍ତି।
ଆଜ୍ଞା।
ପାଣି ପକଉଚନ୍ତି ଆଉ ବାଇଶି ପାହାଚ ପଛରେ ସେ କଣ କରୁଚନ୍ତି ନା ପାଣି ସପ୍ଲାଏ ସବୁ ଦେଇଛନ୍ତି ମାନେ ଯଉ ଅଂ ପାଣି ସ୍ପ୍ରେ ଭଳିଆ ହଉ ଚି ସବୁବେଳ ରନିଙ୍ଗ୍ ଚାଲିଛି ପାଣି ଟା। ଆ ହଁ ସବୁବେଳେ ପାଣି ଚାଲିଛି ଯେହେନ୍ତୁ ଓଦା ହେଲା ଭଳିଆ ରହୁତ ହୁଁ-ହୁଁ। ଥଣ୍ଡାର ନା-ନା କା ନା ସେ ଯେଉଁ ପ ଆଜ୍ଞା କୁହନ୍ତୁ
ଯେ ପୁରୀ ଭିତରୁ ପୁରୀ ଭିତରୁ ଗଲେ କଣ-କଣ ସବୁ ମାନେ କୋଉ-କୋଉ ମନ୍ଦିର ମାନେ ଆପଣ ଯଦି ଗଲେ ପ୍ରଥମେ ଯୋଉ ଉ
ପତିତପାବନ ଦର୍ଶନ। ପତ୍ ପତିତପାବନ ଆଗ ଆମେ ଏ ଯୋଉ ଅରୁଣ ସ୍ତମ୍ଭ ଯୋଉ ମନ୍ଦିରର ସମ୍ମୁଖରେ ପେ ଅରୁଣ ସ୍ତମ୍ଭ ଅଛି।
ଆଜ୍ଞା।
ଅରୁଣ ସ୍ତମ୍ଭ ରେ ସେଠି ତାଙ୍କୁ ଦର୍ଶନ ଆଗ ପ୍ରଥମେ କରିବ। ଗୋଡ଼ ହାତ ଧୋଇକି ସେଠି ଦର୍ଶନ କଲା ଦର୍ଶନ କରିକି ତାପରେ ଗଲ ଭିତରକୁ ମନ୍ଦିର ଭିତରକୁ ପଶିଲ ସିଂହ ଦ୍ୱାରା ମାନେ ମୁଖାକୁ ସିଂହ ପୂର୍ବ ମୁଖା ଯୋଉଁ ତାଙ୍କୁ ସିଂହ ଦୂର କୁହାଯାଏ।
ଓହୋ ମାନେ ସେ-ସେ ପୂର୍ବ ଗୋଟେ ସିଂହ ତାପରେ ଆଉ କେତେ ଚାରି ଦ୍ୱାର ଅଛି ନା କଣ?
ହଁ ପଶ୍ଚିମଦ୍ୱାରା, ଦକ୍ଷିଣଦ୍ୱାରା ଆଉ ଉତ୍ତରଦ୍ୱାରା ଆଉ। ଉତ୍ତର ଦ୍ୱାରକୁ କହୁଛନ୍ତି ଚେମେଣି ଦ୍ୱାର କୁହାଯାଏ ଚେମେଣି ଦ୍ୱାର କୁହାଯାଏ ଉତ୍ତର ଦ୍ୱାରକୁ। ଉତ୍ତର ଦ୍ୱାରକୁ ଚେମେଣି ଦ୍ୱାର କୁହାଯାଏ।
ଓ ହୋ-ହୋ-ହୋ, ଆଜ୍ଞା।
କିନ୍ତୁ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଚାରିଟା ଦ୍ୱାର ଆଉ।
ଅ ହଁଁ-ହଁ-ହଁ ଆଉ ବାକି ଦ୍ୱାର କିଛି ଆପଣ କିଛି ଜାଣିଚନ୍ତି କିଛି?
ଉଁ ବାକି ଦ୍ୱାରେ ଗୋଟେ ଅଛନ୍ତି ଯେ ବେଢ଼ି ହନୁମାନ ଅଛନ୍ତି। ମାନେ ସେଟା ହଉଚି
ଉଁ ଉ ଦକ୍ଷିଣ ମାନେ ଉତ୍ତର ଦ୍ୱାରରେ ଅଛନ୍ତି ବେଢ଼ିହନୁମାନ। ଆଉ ସିଏ ଅ ରହିଛନ୍ତି ମାନେ ସମୁଦ୍ରକୁ ହୁଁ ସମୁଦ୍ରର କାନପତା ହନୁମାନ ବେଢ଼ି ହନୁମାନ କହନ୍ତିନ ତ କାନପତା ହନୁମାନ। କୁହାଯାଏ କାନ ହଁ ସିଏ କାନକୁ ପୁରା କଣ ଯେ ନା ପ କାନପତା ହନୁମାନ କାହିଁକି ନା ଠାକୁର ଆମର ରାତିରେ ଭଲକରି ଶୋଇବା ଲାଗି ହନୁମାନ କଣ କରୁଚନ୍ତି କାନକୁ ପୁରା ଆଉ ସମୁଦ୍ରର ଗର୍ଜନ ଟା ଯେମିତି ଠାକୁରଙ୍କ କାନରେ ନ ବାଜିବ। ସେଥିଲାଗି ହନୁମାନ କଣ କରିଛନ୍ତି କାନକୁ ଡେରିକିରି ଗର୍ଜନଟାକୁ ଉ ତାଙ୍କ କାନ ଦ୍ଵାରା ସେ ବ୍ରେକ୍ କା ରହୁଛନ୍ତି, ହୁଁ ରଖେଇଛନ୍ତି ଠାକୁର ଶା ନ୍ତିରେ ରାତିରେ ଶୋଇପାରିବେ ଆଉ, ସେଥିଲାଗି ତାଙ୍କୁ କୁହାଯାଏ କାନପତା ହନୁମାନ।
ଓ କାନପତ ହନୁମାନ, ଆଉ ଯୋଉ ସିଂହଦ୍ୱାର ଭିତରେ ଗଲାବେଳେ ଆମେ ଯୋଉ ଯେତେ ଦେଖୁ ଆମର ବାମ ପାର୍ଶ୍ୱରେ ଯୋଉ ମନ୍ଦିର ବି ଅଛନ୍ତି
ହୁଁ, ହଁ ସିଏ ଅଛନ୍ତି କାଶୀ ବିଶ୍ୱନାଥ ମନ୍ଦିର ଅଛନ୍ତି। କାଶୀ ବିଶ୍ୱନାଥଙ୍କ ମନ୍ଦିର ସବୁ ଦେବ ସବୁ ମନ୍ଦିର ଆମ ପୁରୀ ମନ୍ଦିର ଭିତରିକିନି ରହିଛନ୍ତି, ଆଉ ଉଁ କାଶୀବିଶ୍ ଶ୍ୱନାଥ ମନ୍ଦିର ଫାଷ୍ଟ୍ ତ ତାଙ୍କର ବାମ ପଟେରେ ରହୁଁ ଆମେ ଯେ ଯେତଳେ ବାଇଶି ପାହାଚରେ ଚଢ଼ିବୁ। ଉଁ ପ୍ରଥେ ମ ଯୋଉ ପ୍ରଥମେ ଯୋଉ ଶମ୍ ଯମଶିଳା। ସେଠି ହଁ ସେଇଟା ହଉଛି ପୁରା ମୁଗୁନି ପଥରରେ। ପ୍ରଥମେ ସେଇଠି ପାଦ ଦେଇକିରି ବାଇଶି ପାହାଚରେ ଚଢିକିରି। ଗଲେ ପୁଣ୍ୟ ଅଛି। କିନ୍ତୁ ସେଟା ହେଉଛି ଠିକ୍ ପ୍ରଥମେ ଆମେ ପତିତପାଦ ପତିତପାବନ ଦର୍ଶନ କଲୁ, ତାରେ ବାଇଶି ପାହାଚକୁ ଚଢିଲା ପ୍ରଥମ ପାହାଚଦେରେ ଗୋଟେ ମୁଗୁନି ପଥରର ଗୋଟିଏ ଅଛି ପାହାଚ, ସେ ପାହାଚରେ ପାଦ ଦେଇକିରି ତମେ ଠାକୁରଙ୍କୁ ଦର୍ଶନ କରିବା ଦରକାର ହେଥିରେ ତମର ପା ପଟା କ୍ଷୟ ହୁଏ, ତମେ ଯୋଉ ମନ୍ଦିରକୁ ଯାଉଚେ ତମରି ଯୋଉ ଯାହା ପାପ କରିଚେ ହେଟା ସେଇଟି ପାପଟା କ୍ଷୟ ହୁଏ।
ଓହୋ, ହୋ, ହୋ, ତାପରେ ଆଉ କୋଉ କାହା କାହାକୁ ଆଗେ ଦର୍ଶନ କରିବା ଦରକାର?
ଉଁ ତାପରେ କାଶୀ ବିଶ୍ୱନାଥ ବାଁ ପଟରେ ଅଛନ୍ତି ତାପରେ ଶ୍ରୀକୃଷ୍ଣଙ୍କ ମନ୍ଦିର ଅଛି। ତାପରେ ମନ୍ଦିର ଗଲା ପରେ ପରେ ତାପରେ ଭିତରକୁ ଏଣ୍ଟ୍ରି କରିବୁ ଆଉ, ବାଇଶ ପାହାଚ ପାହାର କରିକିରି ତାପରେ ଠାକୁରଙ୍କ ଭିତରକୁ ଯିବ, ସିଟି ମଧ୍ୟ ବେ ସେମତି ବ୍ୟାରିକେଟ୍ ଅଛି ମାନେ ଧାଡିରେ ଦ ଧାଡିରେ ଯିବାକୁ ପଡିବ, ନା ସା ତ ପାହାଚ ମାନେ ଠାକୁରଙ୍କ ମ ତାଙ୍କ ମନ୍ଦିର ଭିତରକୁ ଯିବାକୁ ହେଲେ ସାତ ପାହାଚ ଦେଇକି ଚଢ଼ିକି ଉପରକୁ ଯିବ।
ଓ ସେପଟେ ଯୋଉ ଉପର ଚଢାଟା ସେଇଟା ଅଛି ସାତ ପାହାଚ ପୁରା। ଆଉ ପାର୍ଶ୍ୱ ଦେବତାଙ୍କୁ ଆଗେ ଭେଟ କରିବ ନା ମାଆଁ ଙ୍କି ନା ଆଗେ ଜଗନ୍ନାଥଙ୍କୁ ଭେଟ କରିଦେଲେ।
ଆପଣଙ୍କର ଗରୁଡ ସ୍ତମ୍ଭ ତାପରେ ସାତ ପାହାଜ ପରେ ଗରୁଡ ସ୍ତମ୍ଭ ପଡିବେ। ଗରୁଡ଼ ସ୍ତମ୍ଭର ବୁଲିକିରି ଠାକୁର ଦର୍ଶନ କରେ ବହୁତ ତ ଭିଡ଼ ହଉଛି। ହେଲେ ଗରୁଡ ସ୍ତମ୍ଭ ପାଖରେ ଠାକୁରଙ୍କୁ ଦର୍ଶନ କରିବାଟା ବି
ଓହୋ ହୋ।
ଗରୁଡ଼ ସ୍ତମ୍ଭ ପଛ ପଟେରେ ତାଙ୍କୁ କୁଣ୍ଢେଇକି ଧରିବ ଆଉ ଠାକୁରଙ୍କୁ ଦର୍ଶନ କରିବାଟା ଠିକ୍ ହେଲେ ସେଇ ଗରୁଡ଼ ଗରୁଡ ସ୍ତମ୍ଭ ପାଖେ ତମେ ଦର୍ଶନ କଲେ ଠାକୁର ଦର୍ଶନ ମିଳନ୍ତି। ହେଲେ ଏବେ ଲୋକ ଯୋଉ ରେଟ ରେ ଭିଡ଼ ହଉଛନ୍ତି ଠାକୁରଙ୍କ ଦର୍ଶ ଶନ ଟା ମିଳିବାଟେ ଟିକେ କଷ୍ଟ ହଉଛି। ପାର୍ଶ୍ୱ ବା ନା ତମରେ ଲକ୍ଷ୍ମୀ ମନ୍ଦିର ଅଛନ୍ତି ବିମଳା ମନ୍ଦିର ଅଛ ଆଉ ସବ ସବୁ ସବୁ ପ୍ରକାର ମନ୍ଦିର ରହିଛନ୍ତି ଆ ତାପରେ ମୁକ୍ତି ମଣ୍ଡପ ରହିଛି।
ମୁକ୍ତି ହଁ ମୁକ୍ତିମଣ୍ଡ ମୁଁ ବି ଶୁଣୁଥିଲି ସେ ଯୋଉ ଜିନିଷରେ ମୁକ୍ତିମଣ୍ଡ ମହାତ୍ମ୍ୟ କଣ କିଛି କ
ମୁଁ ମୁକ୍ତିମଣ୍ଡପରେ ସେଠି ସମସ୍ତ ଯାହା ପାପ କରିଥୁ ମୁକ୍ତିମଣ୍ଡପରେ ଯେଉଁ ଅଛନ୍ତି। ଯଜମାନ ରହିଛନ୍ତି। ଯେଉଁ ମାନେ ପଣ୍ଡିତଗଣ ରହିଛନ୍ତି ସେମାନେ ତମର ପାପଟାକୁ ସିଏ ନିଅନ୍ତି ହେଲେ ସେଠି ତାଙ୍କର ପାଦ ଧୋଇ ନମସ୍କାର ଚାର କରିବୁ ତାଙ୍କଠାରୁ ଆସ ନବ ଆଉ ଆଉ ଦକ୍ଷିଣା କିଛି ଦବ ଆଉ ମୁକ୍ତି ହେବ ଆଉ ମାନେ ତମେ ସେଠି ତମର ଯାହା ପାପ ଥିବ, ସେଠି ମୁକ୍ତି ହେଇଯିବ।
ଆଚ୍ଛା ମାନେ ସେ ଯୋଉ ମୁକ୍ତିମଣ୍ଡପରେ ଯୋଉ ବସିଥାନ୍ତି, ସେମାନେ ସବୁ ମାନେ କଣ ବ୍ରାହ୍ମଣ ମାନେ ନା?
ହଁ ବ୍ରାହ୍ମଣ ସବୁ ସବ୍ ବ୍ରାହ୍ମଣ ତାଙ୍କର ପାଦ ଧ ଧରିକିରି ତମେ ବି ଦେଇପାରିବ ଯେଉ ଛଞ୍ଚା ଦଉଛନ୍ତି, ଛଞ୍ଚା କଣ ଯେଉଁ ଚାଉଳ, ମୁଗ ଯଉ ଉଁ ପରିବା। ମିସେଇକି ସେଇଟା ନା ହଉଛି ଛଞ୍ଚା ସେ ଛଞ୍ଚା ମଧ୍ୟ ବି ପଣ୍ଡିତମାନଙ୍କୁ ଦିଆଯାଏ। ଲୋକ ବି ନେଇକିରି ଆସିଥାନ୍ତି। ଚାଉଳ ଫାଉଳ ଧରିକି ଆସିଥାନ୍ତି, ପଣ୍ଡିତମାନଙ୍କୁ ଦିଅନ୍ତି କିଛି ପଇସା ଦିଅନ୍ତି। ତାଙ୍କଠାରୁ ତାଙ୍କର ଗୋଡ଼ ଛୁଇଁକିରି ନମସ୍କାର କରନ୍ତି ଆଉ।
ଆଶର୍ବାଦ ନିଅନ୍ତି। ଆଉ କିଛି ଦକ୍ଷିଣା ବି ଦିଅନ୍ତି ଆଉ। ତାପରେ ଭଗବାନ ଦର୍ଶନ କରିସାରିଲା ପରେ ତାପରେ ଆନନ୍ଦ ବଜାର, ତାପରେ ଆପଣ ଯାଇଥିବେ ବୋଧେ ମତେ ଯାହା ଆଶା ହଉଛି।
ଠାକୁରଙ୍କୁ ଦର୍ଶନ କରି। ମାଙ୍କ ଲକ୍ଷ୍ମୀଙ୍କର ଦର୍ଶନ କରିକିରି ତାପରେ ଆସ ଆନନ୍ଦ ବଜାରରେ ଅଭଡ଼ା ଖାଇଲୁ ଆଉ। ହୁଁ। ହଁ ହଁ ଅଭଡ଼ା ବି ଅଭଡ଼ାର ବି ମାହାତ୍ମ୍ୟ ବି ବହୁତ। ହଁ ହଁ ଅଭଡ଼ାରେ ବି ଭିଡ଼ ପ୍ରବଳ ହଉଥାଏ, ତଥାପି ଟିକେ ଗରମ ସକାସେ ଟିକେ କମ୍ ଭିଡ଼ ଅଛି। ଅଭଡ଼ା ଖାଇକିରି ବି ମାନେ କଣ ହଉଛି ନା କୁଡୁକା କିଣିଲୁନୁ। ଆମେ ସବୁ ଚାରି ପାଞ୍ଚଜଣ ସ୍ତ୍ରୀ ଲୋକ ଯାଇଥିଲୁ ମିଶିକିରି କୋଡୁକା ନ କିଣିକିରି। ପର ପ୍ଲେଟ୍ ପିଛା ଶହେ ଟଙ୍କା ଲେଖାଁ ନଉଛନ୍ତି।
ହଁ ହଁ।
ପ୍ଲେଟ୍ ସିଷ୍ଟମ୍ ତାଙ୍କର ଗଣ୍ଡେ ଗୋଟେ ପତ୍ରରେ ସବୁପ୍ରକାରୁ ଟିକେ ଟିକେ ଟିକି ଟିକି ସବୁ ଦେଇଦେବେ ଶହେ ଟଙ୍କା ନେବେ।
ଓହୋ ହୋ।
ତେଣୁ ସେ ପ୍ଲେଟ୍ରରେ ଆମେ କହିଲୁ ପ୍ଲେଟେ ଆମକୁ ପ୍ଲେଟ୍ ଶହେ ଟଙ୍କା ହିସାବରେ ଦେଇଦିଅନ୍ତୁ।
ଆପଣ ମାନେ ହଁ ଶହେ ଟଙ୍କା ହିସାବରେ ଆପଣ ନେଲେ ଆଉ, ପ୍ଲେଟ୍ ନେଇକି ତାପରେ ଖାଇଲେ ସବୁ ଆଉ।
ନେଇକିରି ସେଇଠି ଆନନ୍ଦ ବଜାରରେ ଖାଇଲୁ।
ଆଚ୍ଛା।
ଖାଇସାରିକି ଖାଇସାରିଲା ପରେ ଟିକେ ବିସିଲୁ ଠାକୁରଙ୍କ ପାଖରେ। ବସିଲୁ ତାପରେ ପ ପତୀତପାବନ ଯେ ଯୋଉ ତାଙ୍କର ବାନା ଯୋଉ ଓପରେ ପାଞ୍ଚଟା ବେଳେ ତାଙ୍କର ଇଏ ହୁଏ। ଠାକୁରଙ୍କର ଠାକୁରଙ୍କ ବାନା ବନ ବନ୍ଧା ହୁଏ। ହଁ, ଚେଞ୍ଜ ହୁଏ ଯେ ତାଙ୍କର ଆଉ ଗୋଟେ ବାନା ଲଗାଯାଏ ତ, ତେଣୁ ଭକ୍ତମାନଙ୍କ ବାନା ବି ଥାଏ, ଭକ୍ତମାନେ ବହୁତ ଯାଚିଥାନ୍ତି। ମୋର ଅମକ କଣ କିଛି ଗୋଟେ ତାଙ୍କର ଇଚ୍ଛା ଟା ଯଦି ପୂରଣ ହେଇଥାଏ ସେମାନେ ଠାକୁରଙ୍କ ପାଖରେ ଖରେ ବାନା ବାନ୍ଧନ୍ତି।
ହଉ ଆଜ୍ଞା ମୋର ଗୋଟେ ଫୋନ୍ ଆସିଲାଣି। ମୁଁ ଆପଣଙ୍କ ସେ ପରେ ନହେଲେ କଥା ହେଉଛି ଆଉ।
ଆଜ୍ଞା-ଆଜ୍ଞା-ଆଜ୍ଞା ହଁ ରଖୁଛି ଆଁ।